ଲୋ।
ସାଙ୍ଗ କଣ କରୁଛୁ?
ହଁ ସାଙ୍ଗ ବସିଛି ଆଉ ତୁ?
ମୁଁ ଏଇତ ଖାଉଥିଲି ତୁ ଫୋନ କଲୁ ଜଷ୍ଟ ଆଉ।
ଓ ହୋ ତୋତେ କାହିଁ ଫୋନ କରିଥିଲି କହନି ତୋତେ ଗୋଟେ କଥା କହିଥାନ୍ତି। ଏ ଯୋଉ ରାକ୍ଷୀ ପୂର୍ଣ୍ଣିମା ଆସୁଚି ତୁ ଆସିବୁ ଆ ନିଶ୍ଚିନ୍ତ ଭାବଏ ଆସିବୁ।
ହଁ ହଁ ନିି
ହେଲା ମୁଁ ଥର ରାକ୍ଷୀ ପୁଣ୍ଣିବାରେ କେହି ଆସିଲେନି ବୋଲି ମୋ ମନ ଦୁଃଖ ହେଲା ବହୁତ।
ନା ନା ଏଥର ମାନ କ ହଷ୍ଟେଲ ଆମର ବନ୍ଦ ହସ ଷ୍ଟେଲ ଆମର ଏଥର ବନ୍ଦ ଥିଲା। ହଷ୍ଟେଲ ଛୁଟି ନଥିଲା। ଦି ଦିନ ପାଇଁ ଆସିବୁ ନା ଦି ଦିନ ପାଇଁ ତେଳେ ଆସ ହେଇଥାନ୍ତା। ପଟେ ଏଥର ଏ ନିଶ୍ଚିତ ଯମି ହଁ ଯାହା ବି ହେଇଯାଉ ଏଇଥର ଜମି।
ହଁ ଏଥର ନ ଆସିଲେ ମୁଁ ରାଗିଯିବି।
ନା ନା ମୁଁ ଏଇଥର ଜିମି। ଆଉ ତମ ଭଲ ନା ଦେହ ପା ସବୁ ତମର?
ହଁ ଆମର ସବୁ ଭଲ ଦେହ ପା। ଆଉ ତମର ସବୁ ଭଲ ନା?
ହଁ ଘରେ ସବୁ ଭଲ ତ?
ହଁ ହଁ ଘରେ ବି ସବୁ ଭଲ ଅଛନ୍ତି ଖାଲି ମୋ ଜେଜେମାର ଟିକେ ଦେହ ଖରାପ ଅଛି ଆଉ।
ହୁଁ।
ହୁଁ।
ଆଉ ମୁଁ କହୁଥିଲି ତମେ
ବୟସ ହେଲାଣି ନା ସେଥିପାଇଁ ଟିକେ ତାଙ୍କର ଦେହ ପା ଖରାପ ରହିବ।
ହଁ ତାଙ୍କୁ ଯେତେ ସ୍ନେହ ଶ୍ରଧା ଏଇଖିନା ତାଙ୍କ ବୟସ ହେଲା ନା ତାଙ୍କ ସ୍ନେହଶ୍ରଧା ସଦାବେଳେ ଦବ ଭଲ।
ମାନେ ମତେ ଛୋଟବେଳେ ବାପା କୁହନ୍ତି ଯେତେବେଳେ ଆମେ ଛୋଟରୁ ବଡ ହଉଚନ୍ତି ସେଟା ତାଙ୍କ ଦାୟିତ୍ୱ ତାପରେ ତାଙ୍କର ଯେତେବେଳେ ପଚାଶ ବର୍ଷ ହେଇଯିବ ସେ ଧୀରେ ଧୀରେ ଛୋଟ ହେଇ ହେଇକି ଯାଆନ୍ତି। ଛୋଟବେଳେ ଆମେ ବାହାରେ ରହୁ ଥିଲୁ। ତାପରେ ମୋର ଯେତଳେ ପଞ୍ଚମ ପଞ୍ଚମ ଶ୍ରେଣୀ ହେଲା ତାପରେ ମାନେ ଗାଁକୁ ପଳେଇ ଆସିଲୁ ଆଉ।
ହଉ ଗାଁରେ ଫିରି କେମିତି ରହିଲ କାହା ପାଖରେ ନା ସବୁ ପଳେଇ ଆଇଲ ବାପ
ହଁ ସମସ୍ତେ ପଳେଇ ଆସିଲୁ ସମସ୍ତେ ପଳେଇ ଆସିଲୁ।
ହଁ ଘର ଫର ଥିଲା ଗାଁରେ ନା?
ହଁ ଘର ତ ଅଛି ଏବେ ବି ଅଛି ଆଉ ସେଇ ଘରେ ଯୋଉ ଘରେ ଆମେ ରହୁଚୁ ତ ତୁ ପା ଆସିଚୁ ଥରେ ଦି ଥର।
ହଁ ଆସିଥିଲି ହେଲେ ମାନେ ଏବେ ତ ନୂଆ ଘର ଟାଇପର ଦେଖାଯିବ ନା ତମ ଘର ଟା।
ହଁ କିନ୍ତୁ ଆଗରୁ ପୁରୁଣା ଘର ଥିଲା ଆଉ।
ଓହୋ। ଓ ହୋ ଆଉ ମୁଁ କହୁଥିଲି ତମର ତମ ଘର ପାଖରେ ଏଇଖିନା ସେ ବାହାଘର ହେଇଥାନ୍ତା ସଇଲାଣି ନା ତାଙ୍କର ହେଇନି ଏଯାଏ?
ହଁ ନା ତାଙ୍କର ହେଇନି ତାଙ୍କର। ତାଙ୍କର କଣ ଶାଶୁଘର ଉଁ କଣ ଗୋଟେ ଅସୁବିଧା ଅଛି ତ। ସେଥିପାଇଁ ତାଙ୍କର ହବ ଆଉ।
ଓହୋ ହଁ ଭଲ ତାଙ୍କର ହେଇଯାଉ ବାହଘରଟା।
ଆଉ ଆଉ ତମର ସବୁ ଭଲ? ତମ ଘରେ ସବୁ ଭଲ ଅଛନ୍ତି? ତୁ କହ ଗାଧୁଆବେଳେ ଖାଇଥିଲୁ କଣ? ହୁଁ।
ମୁଁ ଗାଧୁଆବେଳେ ଖାଇଥିନି ଭାତ, ଡାଲି, ମିକଶ୍ଚର ତରକାରୀ। ଖିରି, ପନିରି।
ମିକ୍ସଚର ତରକାରୀ, ମୋର ବହୁତ ପସନ୍ଦ ମିକ୍ସଚର ତରକାରୀ।
ଖିରି ବି ଆଜି ଆମର ସକାଳେ ହେଇଥିଲା ଥିଲା। ଆମର ହେଇଥିଲା ଭାତ, ଡାଲି, ପନିରି ତରକାରୀ, ଆଉ ମିକଶ୍ଚର ତରକାରୀ। ମୁଣ୍ଡଟାରେ ସବୁ ମଳି ହେଇଗଲେ କଣ କଲେ କୁହନି ଛାଡିବ?
ମୁଣ୍ଡରେ ମଳି ହେଇଗଲେ କଣ କରିବୁ ନା ଆଖି ଦେଇ ତୋର ତ ଚୁଳୁ ଉପଡ଼ୁଛି ନା ଉପଡ଼ୁନି?
ଉପୁଡ଼ୁଛି।
ଉପୁଡ଼ୁଛି ତାକୁ କଣ କରିବୁ ନା ପିଆଜ ତମର ପିଆଜ ମେସ୍ ରେ ମାଗିବୁ। ତମର ଯୋଉ ହଷ୍ଟେଲରେ ମାଗିବୁ ସେଇ କଣ କହନି ନାଲି ପିଆଜ ମାନେ ଯୋଉ ପିଙ୍କ କଲର ଦେଖାଯାଏ। ହେଲା ଗୋଲାପୀ ଗୋଲାପୀ ଟାଇପର ଯୋଉ ଦେଖାଯାଏ। ପୁରା ଯୋଉ ମଝି ସାଇଜର ପିଆଜ ମାଗିବୁ। ତାକୁ କଣ କରିବୁ ନା ଯୋଉ କୋରେଇକି ଆମେ ଆଳୁ ବରା କରନ୍ତି, କୋରେଇ ଯୋଉ କୋରୋଣୀରେ ସେ ତାକୁ ସେଥିରେ ପୁରା କୋରେଇଦବୁ। କୋରେଇ ଦେଇକି ଗୋଟେ କପଡାରେ କଣ କରିବୁ ନା ତାକୁ ପକେଇକି ତାକୁ ପୁରା ଚିପୁଡ଼ି ଦବୁ। ଚିପୁଡି ଦେଲେ ତା ଦେହରେ ବହୁତ ରସ ବାହାରିବ ହେଲା। ସେଇ ରସକୁ କଣ କରିବୁନା, ଟିକେ ତୁଳା, ତୁଳାରେ କଣ କରିବୁନା ବୁଡେଇକି ସବୁ ଶିରା କଡେଇ ଗୁରିକା ମୁଣ୍ଡରେ ଶିରା ଗଡେଇ ଗଡେଇକା ଲଗେଇବୁ। ସଫା କରିବାର ଦୁଇ ଘଣ୍ଟା ଆଗରୁ, ହେଲା। ତାକୁ ଆ ତାକୁ ପୁଣି ତା ଦେହରେ ଟିକେ ନଡିଆ ତେଲ, ତୁ ଯଦି ତୋର ମାନେ ଯୋଉ ମାନେ ତୋ ମୁଣ୍ଡଟା ଯଦି ଶୁଖିଲିଆ ଶୁଖିଲିଆ ଟାଇପର ହେଇଯାଉଉଥିବ।
ହୁଁ ହୁଁ।
ତାହେଲେ ତା ଦେହରେ ଟିକେ ନଡିଆ ତେଲ ବି ପକେଇବୁ। ଯଦି ଶୁଖିଲିଆ ନ ହଉଥିବ ତାହେଲେ ତୁ ସେମିତି ସେମିତି ମାରିଦବୁ ହେଲା। ସେମିତି ମାରିଦବୁ ତାକୁ ତୁ ପୁରା ମସାଜ କରିଦବୁ ଟିକେ। ନା ମସାଜ କରିକି ତାକୁ ଛାଡିଦବୁ ଦୁଇ ଘଣ୍ଟା ଛାଡିଦବୁ ଦୁଇ ଘଣ୍ଟା ଛାଡ଼ିଲା ପରେ ତାକୁ ଯେମିତି, ହଁ ଶୁଖିଯାଉ। ଶୁଖିଯାଉ। ଶୁଖିଗଲେ ସେ ଭିତରକୁ ଯିବା ଦରକାର ନା ହେଲା। ଗଲେ ପୁରା ଭଲ ସେ ଭଲ ସାମ୍ଫୁରେ, ସାମ୍ଫୁ ତୁ କେମିତି ଲଗଉଛୁ? ସାମ୍ପୁ ତ ଏମିତି ଖାଲି ମୁଣ୍ଡରେ ଲଗେଇ ଦେଇକି ତାକୁ ଘଷିଘାସି ଦେଇକି ଇଏ କରୁ। ସେମିତି କଲେ କଣ ହବ କହିଲୁ? ସେମିତି କଲେ ଜମା ମୁଣ୍ଡରୁ ସାମ୍ଫୁଟା ଜମା ଛାଡିବନି। ବୁଝିଲୁ? ଅଁ ସାମ୍ ସାମ୍ପୁଟାକୁ ଟିକେ ମାନେ ଧର ଉଁ ଗୋଟେ ଚାମଚ ସାମ୍ପୁ ତା ଦେହରେ ତିନି ଚାମଚ ପାଣି, ହେଲା? ତାକୁ ଦେଇକି ତାକୁ ତାକୁ ଗୋଳେଇ ଦବୁ, ମିଶେଇ ଦବୁ, ମିଶେଇ ଦେଇକି ସେ ପାଣି ଟାକୁ ମୁଣ୍ଡରେ ଢାଳିବୁ। ଢାଳିକି ଭଲସେ ଘସ୍ ଘଷିଘାସିକି ତାକୁ ଚକଟିକି ଧୋଇବୁ ହେଲା। ସେମିତି ହେଲେ ଯାଇକି ମୁଣ୍ଡଟା ଠିକ୍ ପରିଷ୍କାର ଭାବରେ ପୁରା ସଫାହେଇକି ପୁରା ଧୋଇ ହବ। ବୁଝିଲୁ ଆଉ ଚୂଳ ଉପ ଝଡେ, ଏମିତି ତୁ ତିନି ମାସ ଭଳିଆ କର, ଦେଖିବୁ ତୋ ଚୂଳ ଝଡିବା ପୁରା ପୁରାପୁରି କମିଯିବ। ଆଉ ତୋର ନୂଆ ନୂଆ ଚୂଳବି ଉଠିବ। ହଁ ନୂଆ ନୂଆ ଚୂଳ ବି ତୋର ଉଠିବ।
ସତରେ କହୁଛ ତ? ସବୁ ଭଲ ହେଇଯିବ ତ?
ହଁ ହଁ ନୂଆ ନୂଆ ଚୂଳ ବି ତୋର ଉଠିବ ଯୋଉଠି ସବୁ ଚୂଳ ଉପୁଡି ଯାଇଛି ସେଠି ନୂଆ ଚୂଳ ବି ଉଠିବ
ମୁଁ ଏଟା ଜାଣି ନଥିଲି ଯାହା ହଉ ଆପଣ ମତେ କହିଲେ ଏଟା ଆପଣ କହିଲେ ମାନେ ମୁଁ ନିଶ୍ଚିତ ଏଇଟା କରିବି
ହଁ ନିଶ୍ଚିନ୍ତ ଭାବରେ କର ଆଉ ଆଉ ଚେଷ୍ଟା କର ଟିକେ ଅଧିକ ଶାଗ ଫାଗ ଖାଇବା ପାଇଁ
ହଁ ହଁ ସେୟା କରିମି ଶାଗ ମୁଁ ଶାଗ ବହୁତ ଖାଏ ଯେ ଆମ ନିଜ ଗଛରେ ବାଡିରେ ଶାଗ ବୋହୁତ ଲାଗିଚି ତମେ କହିବ ଆଣ ଗଲାବେଳେ ନେଇକି ଯିବି ତମ ଶାଗ
ହଁ ମତେ ତମକୁ କୋଉ ଶାଗ ଟା ସବୁଠାରୁ ଖାଇବା ପାଇଁ ଭଲ ଲାଗେ
ମତେ ମତେ ସବୁଠାରୁ ଇଏ ଶାଗ ଟା ଖାଇବା ଭଲ ଲାଗେ ସୁନସୁନ ଶାଗ ଗୋଟେ ଥାଏ ସୁନୁସୁନିଆ ଛୁନୁ ଛୁନିଆ ସେଇଟା ହଁ ମୁଁ ସକାଳୁ କଣ କରେ ଯାଣିଚ ନା ମୁଁ ଆଗେ ସକାଳୁ ଉଠେ ଗାଧେଏ ପାଧାଏ ମାନେ ଗାଧେଇବା ପୂର୍ବରୁ ଆଗେ ଝାଡା ଯାଇକି ତାପରେ ଲେମ୍ବୁ ଗରମ ପାଣି ଇଏ କରିକି ଲେମ୍ବୁ ଚିପୁଡିକି ପିଇ ଦିଏ ହେଲା ଲେମ୍ବୁ ଚିପୁଡି ପିଇଦିଏ ତାପରେ ଯାଇକି ହିଁ ତାପରେ ଗାଧୋଇ ପାଧେଇ ଆସିକି ତାପରେ ମୁଁ ଖାଏ ବ୍ରେଡ୍ ଆଉ ଜାମ୍ ଖାଇଦିଏ ହେଲା
ଓଜନ କମେଇବାରେ ସାହାଯ୍ୟ କରିବ
ହଁ ସେଟା ଖାଇସାରିଲା ପରେ ତା ସହିତ ମୁଁ ଚିଆସିିଡ୍ କି ଭେଦେଇ ଦେଇଥିବି ହେଲା ସୁନାଟି ବଗ ଯୋଡ ଯଦି ନାଣ୍ଡି ବଗୁଲି ଭେଦେଇଦେବି ତାକୁ ଟିକେ ଚିନି ପକେଇ ଦେଇକି ଗୋଳେଇଦେବି ତାକୁ ପିଇବି ତ ସେଟା ବେଡଯାମ ନା ସେଟାକୁ ଖାଇମି ତାପରେ ତାପରେ ନିତ୍ୟ କାମ ଯେମିତି କରିବା କଥା କରିିବ ଏମିତି କଲେ ଦିନ ସକାଳୁ ବେଣୁସୁ ଉଠିବା ଦରକାର ସକାଳେ ଉଠିବ ଗାଧୋଇ ପାଧେଇବ ଚାଲିବ ଦିଘଣ୍ଟା ତମ ମାଇଣ୍ଡି
ଆଉ ଗୋଟେ ଆଉ ଗୋଟେ ନୂଆ ଜିନିଷ ଟେ ତା ନୂଆ ଜିନିଷ ମିଶ କଣ କଣ ନା ଦିନ ଦଶ ହଜାର ଦିନକୁ ଦଶ ହଜାର ପାଦ ଚାଲିବାକୁ ଚେଷ୍ଟା କର ସେମିତି ହେଲେ ତମର ଯାହାବି ଯାହାବି ତମର ଦିନକୁ
ଦଶ ହଜାର ପାଦ ଆମେ କେତେପାଦ ଚାଲିଲେ ଆମକୁ ହେଇଯିବ ଯେ ଦଶ ହଜାର ପାଦ ଆମେ ଚାଲିଗଲେ
ଯଦି ତମେ ଯଦି ଯଦି ତମେ ଗୋଟେ କିଲୋମିଟର ଚାଲୁଚ ହେଲା ତାହେଲେ ତମର ପନ୍ଦରଶହରୁ ଦି ହଜାର ପାଦ ତମେ ଚାଲୁଛ ଗୋଟେ ଦିନ ଯଦି ତମେ ପାଞ୍ଚ କିଲୋମିଟର ଚାଲୁଛ ସେଇ ଭଳିଆ ତମେ ଯଦି ପାଞ୍ଚ କିଲୋମିଟର ଚାଲୁଛ ତାହେଲେ ତମେ ସାତ ସାତ ହଜାରରୁ ଆଠ ହଜାର ଭିତରେ ସାତ ଆଠ ହଜାର ନୁହଁ ପାଞ୍ଚ ହଜାରରୁ ସାତ ହଜାର ଭିତରେ ଚାଲୁଛ ଯଦି ତମେ ଆଠ କିଲୋମିଟର ଚାଲୁଛ ତାହେଲେ ତମେ ଏଗାର ହଜାରରୁ ବାର ହଜାର ଏଗାର ହଜାର ରୁ ବାର ହଜାର ହେ ଭିତରେ ଚାଲୁଛ ହଁ ଚେଷ୍ଟା କର ଆଠ କିଲୋମିଟର ଚାଲିବା ପାଇଁ
ଆଠ କିିଲୋମିଟର
ହଁ ମାନେ ତମେ ଯଦି ଚାରି କିଲୋମିଟର ଚାଲୁଛ ଶୁଣ ତମେ ଜଦି ଚାରି କିଲୋମିଟର ଚାଲୁଛ ତାହଲେ ଚାରି କିଲୋମିଟର ଯିବ ଆଉ ଚାରି କିଲୋମିଟର ଆସିବା ଏମିତିରେ ଆଠ କିଲୋମିଟର ହେଇଗଲା ବୁଝିଲ
ହଁ ମୁଁ ଭାବୁଛି ମୁଁ ଟିଉସନ୍ ଯୋଉ ଯାଉଛି ମୁଁ ଯୋଉ ଡେଲି ଟ୍ୟୁସନ୍ ଯାଉଛି ଖାଲି ଯିବା ଆସିବା କରିମି
ଘରୁ ମୁଁ ଯୋଉ ଯେତିକି ଦିନ ରହୁଛି ଟ୍ୟୁସନ୍ ଯାଉଛି ନା ଆମ ମାର୍କେଟ ରେ
ହଁ ହଁ।
ମୁଁ ଡେଲି ଯିବାଆସିବା ଚାଲିକି ଯାଉଛି ଯିବା ଆ ଆସିବା କରିବି ସକାଳେ, ସନ୍ଧ୍ୟାବେଳେ ଭଲ କଥା ହେଲେ।
ହଁ ସେମିତି ହେଲେ ବହୁତ ଭଲ ହବ।
କାରଣ ସେମିତି ସେମିତି ଆମ ଘରେ ଆଉ ଗୋଟେ ଚାଷ କଣ ହୁଏ ଜାଣିଛ। ଆମ ଯୋଉ ପୁରୁଣା ଘର ଅଛି ଚାଳ ଘର ସେ ଚାଳ ସବୁ ଆମେ ବାହାର କରି ଦେଲେ। ତାକୁ ପକେଇମୁ ପକେଇବୁ ପଚେଇ ବୁ ପଚେ। ତାକୁ ପାଣି ଦେଇ ପଚେଇଦେମି ପୁରା ହେଲା ପଚେଇ ସାରିଲା ପରେ ତାକୁ ଟିକେ ଦହି ପକେ। ଟିକେ ଦେବୁ ଟିକିଏ ଲେମ୍ବୁ ଚିପୁଡି ଦେବୁ। ଆଉ ଗୋଟେ ଅଛି କି ପାଣି ଗୋଟେ ଅଛି ସେ ପାଣି ଟା ମୋ ବୋଉ ପକାନ୍ତିି ମୁଁ ଠିକସେ ଭଲସେ ଜାଣିିନି। ସେ ପାଣି ଟା ପକେଇ ଦଉ ପୁରା ବଢିଆ ପୁରା ଛତୁ ହବ ବଡ ବଡ ଛତୁ। ତୁ ମୋ ବୋଉ। ତରକାରୀ କରିବ ଆଳୁ ଖଟା ପକେଇକି ଆମ୍ୱୁଲ ଆମ ଘରେ ଆମ ଘରେ ମୋ। ବୋଉ ଆମ୍ବରେ ଆମ ଗଛ ଆମ୍ବ ଅଛି ତ ବୋଉ ଆମ୍ବୁଲ କରେ ଆମ୍ବ ସଡା କରେ ଆମ୍ବ
ହଁ ଆମ୍ବୁଲରୁ ମନେ ପଇଲା ତମେ ତମକୁ ଆମ୍ବୁଲ। ଆମ୍ବୁଲ ଝୋଳ ଖଟା ପାଣି ଖାଇବା ପିଇବା ପାଇଁ ଭଲ ଲାଗେ ତମେ କେବେ ତମେ କେବେ ବିଦ୍ୟାଳୟ। କି ଚାଟଶାଳୀ ଗଲାବେଳେ ତମେ କେବେ ପିଇଚ ଆଉ ଖଟା ପାଣି ବନେଇକି।
ଆଗୁରୁ ଆମ ବିଦ୍ୟାଳୟରେ ଆମେ ପ୍ଲାନିଂ କରିଦେଇଥିବୁ ଇଏ ରସୁଣ ଆଣିବ ଇଏ କଞ୍ଚାଲଙ୍କା ଆଣିବ। ତ ଇଏ ପିଆଜ ଆଣିବ। ସେଠି ପିଆଜ ଖଟା ଆଣିବ ନା ବନେଇକି ନୋଉନା ମାମିନି। ସେଇଠି ବନଉ ସେଇଠି ବନେଇଲେ ଗୋଟେ ମଜା ଅଧିକା ଆସେ। ତମେ ବୋଧେ ଶିକ୍ଷକ ମାନଙ୍କୁ ତମେ ଡର ସବୁ ସେଇଥିପାଇଁ ତମେ ଘର ବେନେଇକି ନେଇଯାଇଥାଅ।
ଶିକ୍ଷକ ମାନଙ୍କୁ ବହୁତ ଡରୁ ସେଥିପାଇଁ ଆମେ କଣ କରୁ ନା। ଖଟା କୁ ଦଳି ଦେଇକି ଦଳି ଦେଇକି ତା ଦେହେ ରେ।
କୁଳି ଜାଣିଛ ଆଙ୍ଗୁଳି ଫୁଲିଗଲା ଚାରି ଦିନି।
ହଁ ଦେଖ ମାଡ ଯୋଉ ପିଲା ନ ଖାଇଥାନ୍ତି ସେମାନଙ୍କର କେବେ ବି ପାଠ ହୁଏନି। ମୋ ମା ସବୁବେଳେ କୁହନ୍ତି ଆମେ ମାଡ ଖାଇଛନ୍ତି ବୋଲି ଆମେ ଗର୍ବିତ। ଶିକ୍ଷକ ମାନଙ୍କ ଠାରୁ ଆମେ ମାଡ ଖାଇଛନ୍ତି ଆମେ ବହୁତ ଗର୍ବିତ ନିଜକୁ ମନେ କରୁଛନ୍ତି।
ଏ ହଁ ଏଇଟା କିନ୍ତୁ ନିରାଟ ସତ୍ୟ ଆଜ୍ଞା ତ ଦେବେ।
ନା। ଆମେ ଚାଟ ଶାଳୀ ଗଲାବେଳେ ଆମେ ପାଠ ଯୋଉମାନେ କରିନଥାଉ ସେମାନେ ଯଦି ମାଡ ମୁଁ। କେବେ କେବେ ଯଦି ପାଠ ନ କରିଥାଏ ଆମେ ସବୁବେଳେ ସାହାଡା ପତ୍ର ନେଇକି ଯାଉ ଯଦି ସାହାଡା ପତ୍ର ପତ୍ର ନେଇକି ଯିବୁ ତାହେଲେ ଟିଉସନ ରେ ଆମ ସାର ଆମକୁ ମାରି ବେନି ଏମିତି ଗୋଟେ ଆମେ ଭାବି ନେଇକି ଯାଉ ସାହାଡ଼ା ପତ୍ର ସତକୁ ସତ ଆମକୁ ସାର ମାନେ ମାରନ୍ତିନି। ଯୋଉ ଦିନ ସାହାଡା ପତ୍ର ନ ନେଇକି ଯାଇଥିବୁ ସେଇଦିନ ମାଡ ଖାଇବୁ।
ଆମେ ବରକୋଳି ପତ୍ରକୁ ପକେଟ ରେ ସାତଟା ନେଇକି ଯିମୁଁ ନହେଲେ ଖଜିରି କୋଳି ନା ଯୋଉ ନଥାଏ ଯୋଉ କଣ୍ଟା କୁଣିଆ ପତର ସେ ପତ୍ରକୁ ଗଣ୍ଠି ପକେଇ ଦେଇକି ଯିମୁଁ। ସାତଟା ଗଣ୍ଠି ପକେଇ ଦେମି ମୁଁ ଚାରିଟା ଗଣ୍ଠି ପକେଇଦେମି ମୁଁ ତିନଟାଗଣ୍ଠି ପକେଇଦେମୁଁ ହଁ ହଁ ଆମେ ଏମିତି ଗଣ୍ଠି ପକେଇ ଦଉ ଗଣ୍ଠ ଗଣ୍ଠି ପକେଇଦେଲେ ମାଡ ଖାଇବୁନି ସତ ବି ସତ ଆମେ ମାଡ ବି ଖାଉନା। ଆମେ ସେଟା ଗୋଟେ କଣ କେଜାଣି ଗୋଟେ ଆସେ ଆମେ ବି ମା ଏ ବି ଖାଉନା ତମେ ସେଟା କେବେ କରିଛ।
ହଁ ହଁ ମୁଁ ବି ବହୁତ ଥର କରିଛି ମୁଁ ତ ସାହାଡା ପତ୍ର ପତ୍ର ବହୁତ ନେଇକି ଯାଇଛି କାହିଁକିନା ଆମେ ନ ନେଇକି ଗଲେ ଆମକୁ ମାନେ ସାର ମାରନ୍ତି ଆମ ମତେ ଲାଗେ ଆମେ ନ ନେଇକି ଗଲେ ଆମକୁ ସାର ମାରନ୍ତି।
ଆଗରୁ ମୁଁ ଟିକେ ପାଠ ଚୋର ଥିନି ବୋଲି, ମୁଁ ଗୋଟେ ଖାତାରେ ଏପଟେ ଲେଖିଦେଇଥିଁମି, ପଛପଟେ ଲେଖି ଦେଇଥିଁମି, ମାନେ ଦି ପଟ କରି ଦେଇମ୍। ଥରେ ଗୋଟେ ଉଁ ଶିକ୍ଷେତ୍ରୀ ମେତେ ଧରିଦେଲେ। କହିଲେ ଇଏ କଣ କରୁଛ ତମେ? ମୁଁ କହିଲି ସରି ମ୍ୟା ମାମ୍ ମୋର ଭୁଲ୍ ହେଇଯାଇଛି। କହିଲେ ଏସବୁ କରିବନି ଭଲ ନୁହଁ। ସଧା ଅଲଗା ଅଲଗା ଉନ୍
ଆମ ଆମ ଆମର ଜଣେ ସାର୍ ମତେ ସବୁବେଳେ କୁହନ୍ତି, ତମେ ଯଦି ନି ତମେ ଯଦି ପାଠକୁ ଠକିବ, ଯେତ ତମେ ଯଦି ମତେ ଠକିବ। ତାହେଲେ ତମେ ମତେ ଠକିବନି ନୁହଁ, ତମେ ନିଜକୁ ନିଜେ ଠକୁଛ। ତମେ ଭବିଷ୍ୟତରେ ଯାଇଁକି ନିଜେ ନିଜେ ଠକି ହବ।
ଆ ଏବେ ବି ଆଗରୁ ଆମେ ଯୋଉ ସବୁ ଭୁଲ କରିଛନ୍ତି, ଏବେ ଇ ଆମେ ପସ୍ତଉନାହାଁନ୍ତି କି? ସେଟା ଆମେ କାହିଁକି କରୁନଥିଲେ, ଇଏ କରୁନଥିଲେ। ଏବେ ଆମେ ଭାବି ହଉଛନ୍ତି, କି ସେମତିଆ କରିଥିନେ ଭଲ ହେଇଥାନ୍ତା, ଇଏ ହେଇଥାନ୍ତା। ଏବେ ଆମ୍
ମୁଁ ଗୋଟେ ମୁଁ ଦିଟା ବାଇଗଣ ଗଛ ଲଗେଇଥିଲି, ମୋର ବହୁତ ଗୁଡେ ବାଇଗଣ ହେଲାଣି। ପ୍ରଥମେ ଯେତେବେଳେ ଲଗେଇଥିଲି, ଆଗେ ହଉନଥିଲା। ମୋ ମନ ଦୁଃ ଖ, ହେଇଗଲା ମୁଁ କହିଲି କାହିଁକି ଆଣି ଲଗେଇଲି କେଜାଣି? ଗୋଟେ ବି ବାଇଗଣ ହଉନି, କିଛି ଦିନ ଗଲା ପରେ ବହୁତ ବାଇଗଣ ହେଲା।
ତମେ ଯୋଉ ମଞ୍ଜି ଗୁଡାକ ସବୁ ଆଣିଥିଲ। ଆଣିକି ବଜାରରୁ ଲଗେଇଥିଲ, ସେ ସେ ମଞ୍ଜି ଗୁଡା ମାନେ ଗଛ ଉଠିଲା ନା! ମୋ ଗଛ ଉଠିଲାନି, କଣ ହେଲା ମତେ ଆଉ କହିଲନି କାଲି? ମଞ୍ଜି ଆଣିଲ ମତେ କହିଲ, ହେଲେ ମଞ୍ଜିକୁ ଲଗେଇଲ କଣ ହେଲା ମତେ ଆଉ କହିଲନି ଯେ ତମେ?
ପୁଣି ହେଲା ଆ, ମାନେ ହେଇକି ନଷ୍ଟ ହେଇଗଲା।
ହୁଁ।
ହୁଁ
ଧେତ୍ ଆଉ
କଣ କରିବା ଯାହା ଭଗ-ଭଗବାନ ଯାହା ଚାହିଁବେ, ସେୟା ହବ ଆଉ କଣ କରିହବ?
ଧା ବେଳେ ସଦାବେଳେ ସବୁ ଦିନଷକୁ ଭଲ ଭାବରେ ନବ। ସଧାବେଳେ ବୁଲ୍ ଗୋଟେ ଦିନିଷ ଆମେ ଯଦି ଭଲ ଚାହିଁବା ଆମ ସହିତ ଭଲ ହବ। ଆମେ ଯଦି ଖରାପ ଚାହିଁବା ଆମ ସହିତ ଖରାପ ହବ। ସରବ୍ ସଦା ସର୍ବଦା ଆମେ ଭଲରେ ସଦା ସର୍ବଦା ଆମେ ଭଲ ଭାବିବା, ଭଲ ଚିନ୍ତା କରିବା ଖରାପ ଚିନ୍ତା କରିବା ନାହିଁ। ସବ୍ ଯୋଉଟା ଆମେ ଚାହିଁବା ସେଇଟା ହିବ। ସୁ କୁହନ୍ତିନି ଆମେ ଯଦି ଚାହିଁବା ଏଇ କାମଟା ଆମେ କରିପାରିବା, କରିପାରିବା, କରିପା ନା ମିଥ୍ୟା ମିଥ୍ ମିଥ୍ୟା ଯିଏ କହିଲା, ମିଥ୍ୟା